ହ୍ୟାଲୋ
ହୁଁ ତୁ ଏବେ କଣ କରୁଥିଲୁ କି?
କିଛି ନାଇଁ ଘରେ ବସିଥିଲି, ଏଇନା ବାହାରକୁ ଆସିଲି ଟିକେ ଆଉ।
ହୁଁ ହୁଁ,
ଆଉ ତମେ କଣ କରୁଥିଲ କି!
ମୁଁ ବି ସେଇ ଏଇ ଯୋଉଁ ଘରେ ବସିଛି ତ ଆକ୍ଚୁଆଲି ତ ମାନେ ଗରମ ହେଉଛି ତ ସବୁବେଳେ ଦିନ ରାତି କେତେ ଏସି ଚଲିବୁ ସେଇଥିପାଇଁ ପଦାରେ ଟିକେ ବସିଛି ଆସିକି ଗୋଟେ ଗଛ ମୂଳେ ଆଉ
ହୁଁ ହୁଁ ମୁଁ ତ ସେଇ ଗଛ ମଳେ ବସିଛି ଆଉ କାଉ ଫରେ ବସିଛନ୍ତି କଣ ପଉଛନ୍ତି-
ହୁଁ ହୁଁ ଆଉ ତୋ ଦେହ ପା ଭଲ ଅଛି-
ହଁ ଭଲ ଅଛି ଖଲି ଏଇ ଗରମ ଟିକେ ହଉଛି ଯା ଆଉ-
ହୁଁ ହୁଁ
ଆଉ ତମ ଦେହବ ଭଲ ଅଛି-
ହଁ ଦେହ ଭଲ ଅଛି, ଆଉ ମୁଁ କଣ କହୁଥିଲି କି ଆମର ତ ବହୁତ ମାନେ ଫେ ମାନେ ପର୍ବପର୍ବାଣି ସବୁ ପାଳନ ହେଉଛି। ଆଉ ହୋଲିଟା କଣ କେମିତି ଆମ ଗାଁରେ ହେଉଛି କହିଲୁ ଦେଖିବା ମୁଁ ତ ଆର ବର୍ଷ ଯାଇନଥିଲି ଆର ବର୍ଷ କଣ କେମିତି ପାଳନ ହେଇଥିଲା।
ହୋଲି ଟା ତ ସେମିତି ପାଳନ ହଉଛି, ମାନେ ହୋଲି ଦିନ ତ ଖାଲି ଘରୁ କେହି ବାହାରୁନାହାନ୍ତି କାହିଁକି ନା ଯୋଉ ପୁଅ ପିଲା ମାନେ ଯେତିକି ସବୁ ଖେଳୁଛନ୍ତି ହୋଲି ସେମାନେ ମାନେ ପୁରା ଖାଲି ମାନେ ଅବିରରେ ତ ଖେଳୁନାହାନ୍ତି ମୁଣ୍ଡ ଫୁଟରେ ଖାଲି ଖେଳୁଛନ୍ତି ଏଇଟା ସବୁ ମୋ ପୁଅରେ ସବୁ ମାରିକି- ସେଦ କେହି ଆଉ ଘରୁ ବାହାରୁନାହାନ୍ତି ବାହନାହାନ୍ତି କିନ୍ତୁ ହୋଲି ଦିନ ଆମର ଏପଟେ ସବୁ ଯେଉଁ ଯେତିକି ସବୁ ପୁଅ ପିଲା ଅଛନ୍ତି, ସମସ୍ତେ ଏପଟେ ଗୋଟେ ଡିଜେ ଭଳିଆଟେ ଏମତି ଛୋଟ ଡିଜେ ଭଳିଆଟେ କରନ୍ତି ତେଣମାନେ ସବୁ ମାଇକି ଫାଇକି ବଜିକି ପୁରା ଗାଁ ଟାଙ୍କ- ମାନେ ଏମି ନାଚତି ନା- ଆଉ ରଙ୍ଗ ଭର ଯାହାକୁ ବାଟରେ ପାଇବେ ତାକୁ ବଳେଇଦେବେ ତା ମୁହଁରେ- ଏମିତି ସବୁ କରନ୍ତି ଆଉ-
ଆମର ମୁଁ ଆର ବର୍ଷ ଯାଇନଥିଲି ଏଇ ବର୍ଷ କିନ୍ତୁ ମୁଁ ଯାଇଥିଲି, ହୋଲିକି ଆଉ ଆମର ହୋଲିଟା ଆମେ ଝିଅ ପିଲା ସବୁ ସେଲିବ୍ରେଟ୍ କରିଥିଲୁ ମାନେ କଣ ମାନେ ଆମର ଗୋଟେ ଲସି କରିଥିଲୁ ହୋଲିରେ ଯେମିତି ସବୁ ସବୁ ଜିନିଷ ମାନେ କଲେକ୍ସନ୍ କରିକି ଲସିରେ ଯେଉଁ ଜିନିଷ ସବୁ ପଡ଼େ ସେଇଟା ସବୁ ଆଣିକି ଆଇସ୍ ଫାଇସ୍ ଆଣିକି ସବୁ ପିଲାମାନେ ସାଙ୍ଗ ହୋଇଇକି କରିଥିଲୁ ତା ବାଦ ମାନେ ଆଉ ମିଠା ପିଠା ବି ସବୁ ଆଣିଥିଲୁ ମାନେ ସମସ୍ତଙ୍କୁ ଦେବା ପାଇଁ ଆଉ କଲର ବି ବହୁତ ଭେରାଇଟିର କଲର୍ ପାଖାପାଖି ପନ୍ଦରଟା ଖଣ୍ଡେ ଆମେ କଲର ଆଣିଥିଲୁ, ଲଗାଲୁଗି କରିବା ପାଇଁ ସମସ୍ତଙ୍କୁ ଆଉ ଆମେ ଯେଉଁ କଲର୍ ଆଣିଥିଲୁ କିଛି ମାନେ ଆର୍ଟିଫିସିଆଲ କଲରନୁ ସବୁ ମାନେ ହର୍ବାଲ କଲର୍ ଥିଲା ଯେଉଁଟାକି ସ୍କିନ୍ ପାଇଁ ବହୁତ ଭଲ
ହଁ ଆଜିକାଲି ତ ସେଇଟା ଖାଲି ଯୋଉ କେମିକାଲ ରଙ୍ଗର ମ ଦଉଛନ୍ତି ମୁହଁରେ ଏ ମୋର ସବୁ ମାନେ କଣ ଉଠି ଯାଉଛି ଗୋରେ।
ହୁଁ ସେଇଥିପାଇଁ ଆମେ ସବୁ ହର୍ବାଲ୍ କଲର୍ ଆଣିଥିଲୁ ମାନେ କିଛି ସ୍କିନ୍ ଫିନ୍ କିଛି ଫଳିବନି କିଛି ନାଲି ପଡ଼ିବନି ଆର ବର୍ଷ କଣ ହେଲା କି ମୋର ଗୋଟେ ସାଙ୍ଗଠି ମାନେ କଲର୍ ମାରିଦେଲେ ତାର ଟିକେ ସେନ୍ସିଟିଭ୍ ସ୍କିନ୍ ଥିଲା। ତା ସ୍କିନ୍ ସବୁ ମାନେ ଇନଫେକ୍ସନ୍ ହେଲା ପୁରା ନାଲି ପଡ଼ିକି ମାନେ ସବୁ ଫଳିଗଲା ମାନେ ଏମିତି ଟିକେ ଟିକଏ ହେଲା ତ ସେଥିପାଇଁ ଏଇପଳି ଆମେ ସବୁ ହର୍ବାଲ୍ କଲର୍ ଆଣିଛୁ କିଛି ମାନେ ଇନଫେକ୍ସନ୍ ହେବନି କିଛି ନାହିଁ। ଆମେ ମାନେ ଅବିର ଟାଇପ ର ଯୋଉଟା ଆମର କୁହନ୍ତି ସେଇରେ ଆମେ ଆଣିକି ସବୁ ଖେଳିଥିଲୁ ସେଇ ସବୁ ରଙ୍ଗରେ ଆଉ ବହୁତ ମାନେ ପାଖାପାଖି ଆମେ ପନ୍ଦରଶହ ଦୁଇ ହଜାର ଟଙ୍କା ଖାଲି ରଙ୍ଗ ଆଣିଥିଲୁ।
ସେ ଅବିରରେ ବି ଆଜିକାଲି ସବୁ ମିଶେଇ ଦଉଛନ୍ତି ମାନେ କେମିକାଲ ମିଶେଇ ଦଉଛନ୍ତି ଯେ ଯାହା ଫଳ ପୁଣି ଯେ ମୁଁର ସବୁ ଉଠି ଯାଉଛି।
ତୁ ସବୁ କୋଉ ରଙ୍ଗରେ ଖେଳୁ ଏଇ ଯୋଉ ମାନେ ଏଇ ଅବିରରେ ନା ଆଉ ଅଲଗା ରଙ୍ଗରେ
ନାଇଁ ନାଇଁ ଅବିରରେ ଖେଳ ମାନେ ଆର କଲର ତ ମୁଁ ଆଣେନି ଖାଲି ଅବିର ଯାହା ଆଣେ ସେ ଅବିରରେ ଆମେ ଖେଳୁ ଆଉ।
ଓହୋ। ଆଉ ହୋଲିରେ ସବୁ କଣ କଣ ପିଠାପଣା କର ତୁମର?
ଆମ ହୋଲିରେ ହଁ ପିଠା ହୁଏ ସେମିତି ସବୁ ଚକୁଳି ହୁଏ। ବରା ଛାଣନୀ ପକୁଡିା କାକେରା ଏମିତି ସବୁ ହୁଏ ପିଠା ଆଉ
ହୁଁ ହୁଁ ଆଉ ତମର ଯେଉଁ ହୋଲି ମାନଙ୍କରେ ଯେଉଁ କରନ୍ତିନି ଗୋଟେ ଭାଙ୍ଗପଣା ସେଇଟା ହୁଏ ନା ହୁଏନି?
ହଁ ଭାଙ୍ଗ ହପଣା ଯେ ଆମର ଯୋଉ କହୁଥିଲି ଯୋଉ ପୁଅ ମାନେ ସବୁ ଡିଜେ ଫିଜେ କରିକି ଯୋଉ ନାଚନ୍ତିି ସେଇମାନେ ଆମର ଅଛି ଗୋଟେ ବର କଛ ସେଇଠିନା ସବୁ ରହିକି ମାନେ ସବୁ ପଣା ଫଣା କରନ୍ତି ଆଉ ଭାଙ୍ଗ ମିଶେଇକି
ହୁଁ ହୁଁ ତାଙ୍କର ତ ସେତି ସାଧା ପଣାରେ କାମ ଚଳିବନି। ସେଇଥିାଇଁ ଭାଙ୍ଗ ଫାଙ୍ଗ ମିଶେଇକି ପଣା କରନ୍ତି ତା ସହିରେ ଦିଅନ୍ତି ସବୁ ପରେ ଆଉ ହୁଁ। ଆମେ ସବୁ ସାଙ୍ଗ ହେଇକି ଆମର ଆମର ଝିଅ ପିଲା ଯେଉ ସାଙ୍ଗମାନେ ଥିଲେ ଆମେ ସବୁ ଲସି କରିଥିଲୁ ଲସି କରିକି ସବୁ ପିଇଥିଲୁ ତାପରେ ସମେସ୍ତ ଯେଉଁ ମିଠା ପିଠା ବି ଦେଇଥିଲେ ସେମାନେ ତା ପ୍ରତିବଦଳରେ ଆମକୁ କିଛି ମାନେ ପଇସ ଦେଇଥିଲେ। ସେ ପଇସା ପତ୍ର ଲ ବି ଆଣିକି ଆମେ ସବୁ ଭୋଜି ଭୋଜି କରିଥିଲୁ ଆଉ ମାନେ ତିନି ଦିନ ଚାରି ଦିନ ସାରି ଆମେ ଖାଲି ଭୋଜି କରିକି ଖାଇଲୁ ଆମର ବହୁତ। ପଇସା ହେଇଥିଲା ତା ତାପରେ ଆମେ ବି ଆଉ ଗୋଟେ ପ୍ାନ କରିଥିଲ କଣଥିଲ ଗୋଟେ ଆଣିକି ଛୁଆମାନେ ସବୁ ନାଚିଥିଲେ। ଆଉ କାହା ଘରକୁ ଯାଉନଥିଲେ ଏବେ ସବୁାଉଙ୍ଗ ଲଗଉଛନ୍ତି ସମସ୍ତେ ଖୁସି ହଉଛନ୍ତି ଭଲ ଲାଗୁଛି ଆଉ ଟିକେ ନ କରରିକି ତା ମୁହଁରେ ଗୋଡ ଲଗେଇବା ଠିକ
ହଁ ମୁହଁରେ ନ ଲଗେଇ ତାଙ୍କ ଗୋଡରେ ଲଗେଇକି ଆସ। ଠିକ ଆମେ ସେମିତି ଆମ କଲେଜ ରେ ଏମତି ଖେଳୁଥିଲୁ ମାନେ ଏଇ ହୋଲି ପୂର୍ବରୁ ହୋଲି କି ନା କେବେ ଗୋଟେ ଏମତି ଛୁଟି ପଡିଥିଲା ଯୋଉ ପଡି ଯାଇଥିଲା ଯେ ଆମେ ହୋଲି ପୂର୍ବରୁ କଲେଜରେ ଯୋଉ ଯାଇଥିଲୁ ସବୁ। କଲେଜରେ ଏମିତି ସବୁ ରଙ୍ଗ ବୋଳାବେଳି ହେଇକି ସବୁ ମାନେ ସେତେବେଳୁ ଚାଲିଥିଲା ପ୍ଲସ୍ ତୁ ନା କାହାର ଗୋଟେ ଏମିତି ପରୀକ୍ଷା ଚାଲିଥିଲା ଆମେ ସବୁ ଏମିତି ଖେଳୁଥିଲୁ।
ସାଙ୍ଗ ପାଇଁାଇ ଏତେ ଆସନ୍ତି ସବୁ ଘରମାନଙ୍କୁ କଲର୍ ଲଗେଇବା ପାଇଁ ଆଉ ତମ ଘରକୁ ଆସୁଥିଲେ କି ସାଙ୍ଗମାନେ ତମର କଲର ଲଗେଇବା ପାଇଁ ତୁମକୁ କି ତମ ଘର ପରିବାର ଲୋକଙ୍କୁ।
ହଁ ଆସନ୍ତି ଆମ ଘର ପାଖରେ ଏମିତି ଅଛନ୍ତି ମୋ ସାଙ୍ଗ ଦି ତିନି ଜଣ ତାଙ୍କର ଭଉଣୀରେ ଅଛନ୍ତି ସେମାନେ ଆସନ୍ତି ସବୁ ଲଗେଇବା ପାଇଁ ଆମେ ବସିକି ଟିକି ଆସିକି ଖେଳୁ ଫଟୋ ଫଟ ଉଠାଉ ଏମିତି ଉଠେଇକି ସବୁ ଇଏ କରୁ ଆଉ।
ହୁଁ ହୁଁ ତାହେଲେ ସେମାନେ ବି ଆସନ୍ତି ଆଉ ତମେ ତାଙ୍କ ଘରକୁ ଯାଅ ନା ଯାଅନି?
ନାଇଁ ମୁଁ ହୋଲିରେ ଏତେ ଟିକେ ବାହାର କୁ ବାହାରେନି। କାହିଁକି ନା ଏ ସବୁ ଯେତିକି ରଙ୍ଗ ସବୁ ଧରିକି ବୁଲନ୍ତି ପୁଅ ପିଲାମାନେ ହେରା ସବୁ ମାରିଦେବେ କାହିଁକି ସମସ୍ତେ ଚିହ୍ନା ଚିହ୍ନି ମାନେ ଚିହ୍ନିଚନ୍ତି ନା ସେଥିପାଇଁ ମୁଁ ବାହାରକୁ ବାହାରିନି ବେଶି ଆଉ। ସେଇ ଘରେ ଖେଳେ ଖାଲି ଆଉ।
ଆଉ ତମ ଆଡେ ଦୀପାବଳି କଣ କେମିତି ସବୁ ପାଳନ କରନ୍ତି?
ଦୀପାବଳି ତ ସେମତି ପୁରା ପାଳନ କରୁନୁ ମାନେ ଦୀପାବଳି ପୂର୍ବରୁ ଆମେ ମୁଁ ଆମ ଛାତରେ ଚଢିକି ସବୁବେଳେ ଲିଚୁ ଲାଇଟ ଲଗେଇବି ଚାରିିକରାଙ୍କ ଆ ଯୋଉ ଲିଚୁ ଲାଇଟ୍ ତାପରେ ଲିଚୁ ଲାଇଟ୍ ଦୀପ କ୍ୟାଣ୍ଡେଲ ଏମିତି ସବୁ ଆମ ଛାତ ଆଙ୍କ ମୁଁ ସଜେଇ ଦେଇଥିବି ତାପରେ ଏପଟେ ଲଗେଇଥିବି ଯୋଉ ଚଉଁରାରେ ଆମର ଲଗେଇଥିବି ଦୀପ ନହେଲେ କ୍ୟାଣ୍ଡେଲ ଏମତି ଲଗେଇଥିବି ବାବାଙ୍କ ସାଙ୍ଗରେ ଯାଇଥିବି ଦୋ କାନ ମାନେ ଦୋକାନ ଯାଇକି ସବୁ ମାନେ ଆମର ସେ ଯୋଉଠି ପଡେ ଦୋକାନ ସେଇଠି ସବୁ ବୋହୁତ ଗୁଡେ ଦୋକାନ ପଡେ। ସେଇଦିନ ପୁରା ବୋହୁତ ଭିଡ ଥିବ ସେଦିନ ଆମେ ଯାଉ ସେ ଆମେ ସବୁ ହେଟୁ କିଣିକି ଆଣୁ ସବୁ ବାଣ କିଣିକି ଆଣୁ ସବୁ ଆଣୁ କ୍ୟାଣ୍ଡେଲ ଫେଣ୍ଡେଲ ଦୀପ ଆକାଶଛତା ଏ ସବୁ ଏମିତି ଆଣୁ ଆଣିକି ସବୁ ଏରା ତାପରେ ଘରକୁ ଆସିକି ସେମତି ଫୁଟାଉ ଆଉ ବଡ ବଡୁଆ ଡାକି ସାରିଲା ପରେ ଆଉ।
ଆଉ ଆମର ବି କଣ କହିଲ ଦୀପାବଳିରେ ହୁଁ ସେପଟୁ ହୁଏ ଆମ ର ବି ଆଉ ପିଠାପଣା ବି ହୁଏ ଯୋଉ ଦୀପାବଳିରେ। ଯୋଉ କାକରା ପିଠା ହୋଉ କି ଏଇ ବୋହୁତ ଭେରାଇଟିର ପିଠା ହୁଏ ଆଉ କାଉଁରିଆ ଆଣନ୍ତି। କାଉଁରିଆ ଆଣିକି ସବୁ ବଡ ବଡୁଆକୁ ଡାକନ୍ତି। ଯେଉଟାକି ମୋ ପିତୃପୁରୁଷଙ୍କୁ ଆବାହନ କରାଯାଇଥାଏ ଆମର ଯୋଉ ଗୋଟେ ଥାଏ ଶ୍ରାଦ୍ଧ ସେବେ ଆ ମାନେ ସିଏ ମାସେ ତାପରେ ଆମ ଘରେ ରହିଥାନ୍ତି ତାପରେ ତାଙ୍କୁ ସେ ବଡ ବଡୁଆ ସହିତ ଆମେ ତାଙ୍କୁ ବିଦା କରିଥାଉ ଏମିତି ଆମର ଗୋଟେ ଅଛି ପୂର୍ବରୁ ଯେହେତୁ ଗୋଟେ ପରମ୍ପରା ଆମେ ସେଇ ହିସାବରେ ବି ସେଟାକୁ ପାଳନ କରିଥାଉ ଆଉ ବୋହୁତ ସାରା ମାନେ ଏ ଯୋଉ ବାଣ ସବୁ ଆମେ ଫୁଟାଫୁଟି କରିଥାଉ ଯେମିତି କହି ଲଙ୍କା ବାଣ ହୋଉ କି ମାନେ ବମ୍ ହେଉ କି ସାପ ବାଣ କି ଚକ୍ରି ଏଇ ଏମିତି ବୋହୁତ ଭେରାଇଟିର ସବୁ ଆମେ ମାନେ ବାଣ ସବୁ ଫୁଟେଇ ଥାଉ ଆଉ ବେଶୀ ମାନେ ଯୋଉରା ସାଉଣ୍ଡ ହୁଏ କି ଷ୍ଟାର ବାଣ ଯୋଉରା ସେଇରା ଆମେ ଏତେ ଫୁଟାଫୁଟି କରୁନା କିନ୍ତୁ ଆମେ ଯେଉଁ ସାଧାରଣତଃ ନର୍ମାଲି ଯୋଉରି ଆମେ ଫୁଟେଇ ପାରିବା ଝିଝିରା ହେଉ କି କଣ ଏମିତି ସବୁ ଆମେ ସବୁ ବାଣ ସବୁ ବୋହୁତ ଫୁଟାଫୁଟି କରୁ ବୋହୁତ ଭଲ ଲାଗେ ଆଉ ହେଲା ଛୁଆମାନେ ବି ଯେଉଁମାନେ ଅଛନ୍ତି ସେମାନେ ଗୋଟେ ଥାଏ ରସୁଣ ବାଣ ସେରା ବି ସେମାନେ ଫୁଟାଫୁଟି କରନ୍ତି ସେମାନେ ବି ବୋହୁତ ଏଞ୍ଜୟ କର ନ୍ତି ମାନେ ଆ ଏଇ ପର୍ବଟାକୁ ଆଉ ତମ ଆଡେ ଛୋଟ ଛୁଆ ମାନେ କଣ ସବୁ ବାଣ ସବୁ ଫୁଟା ଫୁଟି କରିକି କେମତି ପାଳନ କରନ୍ତି ଡ୍ରେସ ସେ ସବୁ କିଣନ୍ତି ନା କିଣନ୍ତିନି?
ହଁ ଦୀପାବଳିକୁ ତ ଏମତି ଆଣନ୍ତି ଗୁରେ ଗୁରେ ଛୁଆ ଏମତି ନୂଆ ଡ୍ରେସ ଆଣନ୍ତି ସବୁ ଇଏ କରନ୍ତି ଛୋଟ ଛୁଆଙ୍କର ତ ସେଇଟା ଗୋଟେ ଅଛି ଯୋଉ ବାଣ ଯୋଉ ରସୁଣ ବାଣ ଯୋଉଟା ସେଇଟା ଆଣିକି ଖେଳନ୍ତି ବଢିଆ ଯୋଉ ଖାଲି ଆମକୁ ଡରେଇବେ ଆସିକି ଆମେ ଧର ଯଦି ଏମିତି ଘରେ ଶୋଇଥିବ କି କଣ କରୁଥିବୁ ଆମେ ଯଦି ବସିଥିବବୁ ସେ ଆମ ପଛକରେ ଆସିକି ସେ ବାଣ ଟା ଫୁଟେଇଦବେ ଆମେ ପୁରା ଚମକି ପଡିବୁ ସେ ତାପରେ ହସିବେ ସେଇଠି ଖାଲିଡେଇଁକି ତାଙ୍କୁ ସେ ଖାଲି ଛୋଟ ଛୁଆର ଖାଲି ଖେଳୁଛନ୍ତି ଆମ ସାଙ୍ଗରେ ମାନେ ଆସିକି ବାଣ ଆମ ଆଗରେ ଫୁଟେଇଦେବେ ତାପରେ କହିବେ କହିବେ ଦୀପାବଳି ଏମିତି କରିକି ସବୁ ଇଏ କରିବେ ଆଉ। ଆମ ଆଡେ ବି ଇଆଡ଼େ ସେମିତି ପିଠା ପିଠା ହୁଏ ମାନେ ଆମର ସୁଜି ପିଠା କାକେରା ପିଠା ଏମିତି କରିକି ଯୋଉ କାଉଁରିଆରେ କାଉଁରିଆ ଆଣିକି ମୋ ଜେଜେ ତାଙ୍କୁ ବାନ୍ଧନ୍ତି ମୁଁ ବି ତାଙ୍କ ସାଙ୍ଗରେ ସାହାଯ୍ୟ କରେ ତାଙ୍କୁ ମାନେ ସେ ଭାଙ୍ଗିଦେବି ମୁଁ ଭାଙ୍ଗିଦେବି ସେ ମତେ ସିଏ ତାଙ୍କର ସାଇଜରେ ବାନ୍ଧିବୁ ବୁନ୍ଧାକି ସବୁ ଇଏ କରିବା ତାପରେ ଏଇଠି ଚଉରା କତିରେ ଆମର କଣ ପୂଜା ହୁଏ ଲିପା ଲୁପି ହେଇ ଥିବ ମୁଁ ମୁର୍ଜ ପକେଇ ଦିଏ ତାରେ ଏଇଠି କଣ ସେଇ ପିଠାରେ କିନା ତାପରେ ସେଇ ଯୋଉ କାଉଁରିଆକୁ କାଠି ଗେଞ୍ଜିକି କଣ ଏମିତି ପୂଜା କରନ୍ତି ତାପରେ ସେଠି ପୂଜା ଭୋଗ ଭୋଗ ପରେ ଆମକୁ ବି ସେମତି ଟିକେ ଟିକେ ଭୋଗ ପବନି ତାପରେ ସେ ହେଇଠୁ ଇଶାନ କୋଣରେ କଣ ନିଆଁ ଲଗେଇକି ଆଣନ୍ତି ତାପରେ ଆମର ଯୋଉ ବାହାରେ ଯୋଉଠି ଲିପା ହେଇଥିବ ସେଇଠି ସବୁ ଏମିତି ଡାକିକି ଜେଜ ଡାକନ୍ତି କଣ ଗୋଟେ ଏମତି ପଢନ୍ତି ବଡ ବଡୁଆ ଇଏ କଣ ଗୋଟେ ସେଇଟା ତାପରେ ଆମେ ସେଇଠି ଇଏ କରୁ ଆଉ ତାପରେ ଯାଇଁକି ସବୁ ବାଣ ଫୁଟଉ ଆମେ ମାମାଙ୍କର ମୋର ସବୁ ଫୁଟଉ ଆମର ଯୋଉ ଝିଝରି ବାଣ କୁମ୍ପି ବାଣ ଚକ ବାଣ ଏଇରେ ସବୁ ଫୁଟ ଆଉ ନନା ହେରିକା ସବୁ ଫୁଟେଇବେ ମାନେ ଯୋଉ ବଡ ବଡ ବମ ଭଳିଆ ଯୋଉ ବାଣ ଟ ସେଇରେ ସବୁ ଫୁଟ ଏବେ ଆମେ ସବୁ ଆକାଶ ଛତା ଏଇରା ସବୁ ଏମିତି ଜଳଉ ଆଉ।
ରଖୁଚି ପରେ କେତେ କେତେବେଳେ କଲ କରିବି ଆଉ।
ହଁ ହଁ।